ହଁ ହାଲୋ।
ହଁ କଣ କରୁଥୁଲୁ କି?
ଏଇ ଯିବିତ ଗାଧୋଇେ ବାହାରୁଛି ଆଉ କଣ କହୁନୁ?
ଓହୋ ହେ ମୁଁ ଏଇଠୁ ବସିଚି ଚାହା ଖାଇକି ଆଉ।
ହ ହଁ।
ନାଇଁମ ଫୋନ କଲି କଣ ଆମ୍ବ ଫାମ୍ବ ହେଇନି ଗଛରେ?
ଆମ୍ବ କାହିଁ ଏଥର ଗଛ ନାଇଁ ମ ଏଇ ବିଲ ଆଡୁ ଯାହା ଜେଜେ ହିକା ଯାଇକି। ସାଡେ ଗଛ ଯୋଉ ଅଛି ସେଇଠୁ ଯାହା ନେଇକି ଆସିଛନ୍ତି ଆଉ ସବ ବର୍ଷ ଗଛରେ ଆମ୍ବ ନାହିଁ ଆଉ ଯୋଉ ଆମ୍ବ ଗଛଟାରେ ଆମ୍ବ ଆସେ ସେ ଖଟା।
ଓହୋ ଏ ଯୋଉ ବିଲା ଆଡେ ଯୋଉ ବଡ ବଡ ଆମ୍ବ ଆମର ଥିଲା ସେଟା ହେଇନି ନା ନାହିଁ।
ସେଇରେ କଣ କେତେଟା ଯାଇକି ଜେଜେ ଆଣିଥିଲେ ସାନ ଜେଜେ ଆଣିଥିଲେ ଉଁ କେତେ ପାରିକି ଦେଇଥିଲା ସାନମା ହଉଛି କେତେଟା ବଢ଼ିଆ ମିଠା ଲାଗୁଥିଲା ସେ ଆମ୍ବ
ମାଉଁସୀ ଆମ୍ବଟା ଆଉ
ଆମ ବାାରରେ ଯୋଉ ଗଛରା ହେଇନି ସେ
ସେ। ସେ କୂଅ ପାଖରେ ହଁ ସେଇ ଗଛ ଟା ଆଉ ଲାଗିକି ଆଉ ଗୋଟେ ଗଛ ଯୋଉ ଦିଟାଙ୍କ ସେଇ ଦିଟାଙ୍କ ଗଛରେ ଆସିଛି ଅଳ୍ପ ଅଳ୍ପ ଆଉ। ଆଉ କାଲି ତ ପବନ ପୁରା ଜୋରେ ହେଲା ଯେ କେତେଟାଏ ତେ ହଁ ହ ଉ ବେଶୀ ଜାଡ଼େନି।
ତୋ ଅଧା ଅଧା ଆଉ ଗୋଟେ ପକେଇଥିବ।
ଏଇନା ସେ ନାହିଁ।
ଓହୋ।
ସେ ବାହାରୁ ଗଲାଣିି କାମ କରିବାକୁ।
ଓଁ ହଉ ଯାଅ ଆଉ ଧାନ ଫାନ ବୁଣା ହେଲାଣି।
ଧାନ ଭାନ ନାହିଁ ଖତ ସବୁ ବିଲରେ ଆଉ ହଉଛି ପଡୁଛି ହଁ। ଆ ସକାଳୁ ତ ଯାଇଛି ଫୁଣି ଏଇଟ୍ରିଫ ଆଉ।
ତଳି ପଡି ନଥିବ ନା।
ନା ପଡିିନି ନା କଣ?
ହଁ ହଁ।
କେଇିଲଣି କେିଲଣି ମୁଁ ଜାଣିନି ଜେଜ ଜାଣିଥିବି।
ହଁ।
ଯୋଉ ଖତ ହେଇ ଯାଇଥିଲା।
ହଁ ଆଗ ଖତ ପଡେ ନା ଖତ ପଡିବ ତାପରେ ଟ୍ରାକ୍ଟର ବୁଲିବ।
ହଁ ସେଇଆ ହୁଏ। ଏଇ ପୁଣି ଯାଇି ଗୋଟେ ଟ୍ରିପ ଯାଇଛି ଆଉ। ଖତ
ହଁ ହଁ। ଆଉ ରଜ ପାଇଁ କଣ ସବୁ ଆଇଲାଣି ଏ ବର୍ଷ କଣ କରୁଛ ଉତ୍ସବ ଆଉ?
ହଁ ବା ସେଇ ବା କହୁନଥିଲି କି ସବୁ ସବୁ ଆସ ଆସିଲାଣି ଯେ ଏଇ କାଠ ହେଇ ଆସିକି। ଏ ଏଇ ଆଉଟେ ଉପରେ ପହଞ୍ଚିବ ତାପରେ ଆଉ ସେବେ ଯାଇ ସଫାସଫି ହବ ତାପରେ ଡେ
ଓହୋ ଆଜି ଆଉ ସିଲେଇ ସିଲେଇ ପାଇଁ ଯିବୁନି ଆଜି।
ହଁ ନାଇ ଯିବି ନା ଏଇ ତ ଗାଧେଇକି ବାହାରିବି ଆଉ।
ହଁ।
ଗାଧେଇକି ବାହାରିବି ଯିବି ଏମ ମୁଣ୍ଡ ଟା ଧୋଇବି ତ କେତେ ଦିନ ହେଲା ଧୋଇନି।
ହୁଁ।
ହଁ ଏଇ ବର୍ଷା ଫର୍ଷା ଏଇ ଖରା ଏତେରେ ହଉଥିଲା ଆଉ ସେଉ ଏଇ ଚୁଟି ଫୁଟି ଛାଡିକ। କିଏ ଏତେ ସମୟ ରହିବ ଆ ସେଇ ପାଗ ଟା ଟିକେ ଭଲ ଦେଇଛି ତାର ମୁଣ୍ଡ ଟା ଧୋଇଦେବି।
ଠା ଆସିଲେ କଣ ମିସ୍ତ୍ରୀ କାମ ହବ।
ନା ନା ଆଜି କାଠ ଆସିଲା ଆଜି ଆଉ କଣ ହବ କିଁ ଆଜି କାଠ ଆସିଲା ମିଟିଂ କରିବୁ। ହଁ ଗୋଟେ ସଫାସଫି କୋଉଦିନ ହବ କାଲି ଯିବୁ ସବୁ ଘର କରିକି ମାଗିବା ପାଇଁ ପଇସା।
ହଁ ସେ ଜାଗା ଟା ପୁରା ସଫା କରିଦବ ହେଲା।
ହଁ ସେ ଜାଗା ଟା ଅ ସଫା କରିବା ପା। ସେ ଜାଗା ଟା ସଫା କରିବୁ ସମସ୍ତେ ମିଶିକି ସଫା କରିବୁ।
ଓ ତମେ ଛୁଆମାନେ?
ହଁ ସେଇ ଜାଗ ଆଉ
ହଁ ଦି ତିନିଟା ଝାଡୁ ଧରି ପକେଇବ ବଡ ବଡ ସିଆଡୁ ଓଳେଇ ଆଣିକି ଇଆଡୁ ଛାଡିକି ନିଆଁ ଲଗେଇଦବ।
ହଁ ସେଇଟା ସବୁ ବାଗେଇଦେଲେ ହବ ହେଟା ଆମେ ଏତେ ଛୁଆ ଅଛୁ ସେଇଟା ଖାଲି ଆଗଟା
ନ ସାତଶହ ଟଙ୍କା ନବ।
ସେ ସାତଶହ ଟଙ୍କା ଦେଲେ ଆଉ ଗୋଟେ କାମରେ ଆମର ପୁରା ଲାଗିଲେ ପଛେ ଚଳିବ ସେଇଥିପାଇଁ ଆମେ ମି ସବୁ ଇଏ କରିଦବୁ ବୋଲି ଭାବଛୁ ଆଉ ସେ ଟେଣ୍ଟ ବାଲା ଆସି ସବୁ ଦେଇଦୁଆ ଦେଇକି ଯିବ ତ
କୋଉ ଦିନ?
ଆଜି ସେ ଦେଇ ଦୁଆ ହବ ନା ନାଇ ଗେଟ ଫେଟ ପାଇଁ କଣ ଲଗାଲଗି ପାଇଁ ଆଜି ସେ ଆସିବ।
ଓହୋ।
ଆସେ ଅସିବ ତଳେ ଦୁଇଟା ବେଳ କି ତିନିଟା ବେଳ ଆସିବ ଆସିଲେ ପୁଣି ପାଞ୍ଚଟା ବେଳକୁ ମିଟିଂ ଅଛି ଆଉ କଣ କେମତି ପ୍ରୋଗ୍ରାମ? କୋଉଁ ଟାଇମରେ ହେବ ଆଙ୍କରିଙ୍ଗ କିଏ କରିବ ନାଚ ଗୀତ କେତେତେଳେ ହେବ ଏ ଡେକୋରେସନ୍ ପାଇଁ କେତ
ନାଇଁ ନାଇଁ ସବୁ ଅଲଗ ଅଲଗା ଅଲଗା ନାଁ ଲେଖି ଦେଇଥିବ କିଏ ମୁଁ ନହେଲେ ଆଜି ଗୋଟେ ଛାଡିଦେବି ହେଲା। କିଏ ଝୋଟିରେ ଭାଗ ନେବାକୁ ଚାହୁଁଛି କିଏ ପୁଚିରେ କିଏ
ହଁ ହଁ ହଁ ହଁ ହଁ।
ନା।
ସେଇ ଅନୁସାରେ ପ୍ରାଇଜ ପୁଣି ରଖିବା ଆଉ।
ହଁ ମାନେ କେତେ ଜଣ କୋଉଥିରେ ରହିଲେ ତମକୁ ସୁବିଧା ହବ ଲିଷ୍ଟ
ହଁ ସେଇଟା ଗୋଟେ କରିିକି ଗ୍ରୁପରେ ଟିକେ ପକେଇ ଦଉନୁ ପକେଇଦେଲେ ହେଲେ ସମସ୍ତେ ତା ସେଇ
ଭୋଟ ଯେମିତି ଦିଅନ୍ତି।
ହଁ ସେ ଭୋଟ ଦେଲେ ତାଙ୍କ ନାଁଗୁଡା ଲେଖିବେ ଆଉ କଣ ତାଙ୍କ ନାଁ ଗୁଡା ଲେଖି ଗୋଟେ ଲିଷ୍ଟ ବନେଇଦବା ଆଉ ଏ ଏଇ ଯୋଉ ଝିଅ ମାନଙ୍କୁ ଗୋଟେ ଗୋଟେ କଲ ସବୁ କରିବ ବୋଲି ସେଇଟା କେତ
ନାଇଁ ଆର ବର୍ଷ ଯିଏ ବୁଝୁଥିଲା ଯୋଉ ଦେଇ ଜଣଙ୍କ ତାକୁ କହିବ ସେ ସମସ୍ତ ତଙ୍କୁ ଥରେ ଥରେ ଫୋନ୍ ମାରି ଦବ।
ତାଙ୍କ
ମୁଁ କହିଥିଲି କାଲି ପା ଆକୁ ତାକୁ ହଁ ମୁଁ କହିି ଥିଲି ସେ କହିଲା ହଁ ମୁଁ ସମସ୍ତଙ୍କୁ ଥରେ ଥରେ ଫୋନ କରିଦେବି ଆଉ।
ଓ ହଉ ସିଏ ଯଦି କରିଦଅନ୍ତେ ଭଲ ହୁଅନ୍ତା ତ ଆମେ ଇଆଡେ ସବୁ କାମ ଗୁଡା କଲା ବେଳୁ ଆରେ ସମୟ ଗୁରା କୁଆଡେ ପଳଉଛି ଆଉ କେତେଟା ଦିନ ରହିଲା କି ଆଉ ପନ୍ଦର କୋଡ଼ିଏଟା ଦିନ ରହିଲା ନାଁ କଣ?
ହଁ।
କୁଆଡେ ପଳେଇବ ପୁଣି ଆମର କିଛି ଏ ପର୍ଯ୍ୟନ୍ତ ହେଇନି ଆଜି ଆସିଲେ ଯାଇକି ଆଜିଠୁ ନ ଲାଗିଲେ ଆଉ ହବନି।
ଅ ହ। ନାଇଁ ରଜ ଭଲ କି ଦୋଳି ଫୋଳି କରିବ। ଆଉ ପଟା ଦୋଳି ଦି ତିନି ଟା ଖଡେ କରିବ ଛୁଆଗୁଡ଼ା ଖେଳିବାକୁ।
ହଁ ସେଇବା। ସେଇରା ସବୁ କରିବେ କିନ୍ତୁ ଏଇଆ ଆଜିକାଲି ଡେକୋରେସନ ପାଇଁ କେତେ କଣ? କୋଉ ଡେକୁରେସନ ଟା ବାଛି ଦେବେ। ବାଛି ସାରିଲା ପରେ ତାପରେ କଣ ଜିନିଷ ଲାଗିବ କେତେ ଟଙ୍କା ହେଲେ ହବ? ହବ ସେଇଟା ଇଏ କରିକି ପୁଣି ଯାଇ ଜିନିଷ ମିନିଷ
ହଁ।
ହଁ ଏ ହଉଛି କଥା ଆଉ।
ଆ ସେଇଆ ମୁଁ ଦେଖିିବା ମତେ ବି କହିଥିଲା ଯାଇକି ବୁଝିବା ପାଇଁ ବଜାରରେ ସେ ଯୋଉ ଗଛରେ ଟାଙ୍ଗିବା ବାଲା ଚାନ୍ଦୁଆ ଫାନ୍ଦୁଆ ମୁଁ ଆଜି ଯଦି ଯିବି ଟିକେ ବୁଝିବି କେତେ କଣ ରେଟ ପଡୁଛି? କଣ ଗୋଟେ ଛତା ଛତା ଗୁରା ଦରକାର ନାହିଁ ମ ସେଇରା କାଇଁ ବେକାର ନେଇ ପକେଇବ।
ଛତା ଗୁରା ଆଣିଥିଲେ ଟିକେ ଭଲ ଦେଖା ହେଇଥାନ୍ତା।
ହଁ ଏ ତିନି ଚାରିଟା ଛତା ହେଲେ କଣ ହବ?
ହଁ ତିନି ଚାରିଟା ହୋଉ ଏତିକି କାଫି ମ ଆଉ ଏ ରା କଣ ଏତେ ବୋଲି କେତେ ଲଗା ହବ କି ଏଇ ତିନି ଚାରଟା ଆଗରେ ଖାଲି ହୁଁ।
ଯିବ ନହେଲେ କିଣିବା ଆଉ।
ହଁ ଯଦି କମ ରେଟ୍ ଥିବ କିଣିବା ନହେଲେ ଦେଖିବା ଆଉ।
ହଁ।
ଆଉ ଯୋ କଥା ଆଉ ପୁଣି ବଜେଟ ଅନୁସାରେ କରିବୁ ନା ଆଉ। ପର୍ଯ୍ୟଟନ
ଆଉ ଏ ଏପର୍ଯ୍ୟନ୍ତ କେହି ପଇସା ଦେଇନାହାନ୍ତି।
ନାଇଁ ବା କେହି ଦେଇନ ସେଇରା ହଉଛି ମେନ୍ କଥା ସେଇଥି ଆଉ, ଆଉ ତାପରେ ଆମ ଛୁଆ ଗୁରାଙ୍କୁ ତ ଆଜି ସମସ୍ତଙ୍କୁ କୁହାହବଆ ଯେ ଆଉ ଯୋଉମାନେ ଦେଇନ ଆଜି ଆଣିକି ଦେଇଦିଅ।
ହଁ।
ହଁ ନ ଦେଲା ବେଳକୁ ଏୟାଡୁ ଫୁଣି ସବୁ ଖାଲି ଇଏ କରାହୋଉଥିବ ଦେ
ପଇସା ଟା ସମସ୍ତେ ଦେଲା ପରେ ଯାଇକି ଯାହା କରିବ।
ହଁ ବା। ଆଉ ସେଇବା ଆଜି ପଇସା ଗରେ ଯେତିକି ଛୁଆଙ୍କର ଅଛି ପଇସା ଗରେ ଆଜି ସବୁ କଲେକ୍ସନ କରିଦିଆହେବ। ମୁଁ ତ ଜଣ ଜଣ ଙ୍କୁ ଆଜି ସମସ୍ତେ ଯେଉଁମାନେ ପଇସା ଦେଇନାହାନ୍ତି ଜଣ ଜଣ କହିବି ପଇସା ନେଇକି ପଳାଇ ଆସିଥିବେ।
ହଁ।
ହଉଛି ତାପରେ ତାପରେ କାଲି ଯିବୁ ଘର ଘରେଆ ମାଗିବୁ ତାପରେ ତ ତାଙ୍କ ସେ ଯୋଉ ଦେଇ ଜଣେ ଯୋଉ ତାଙ୍କୁ କହିଦେବୁ ସେ ତାଙ୍କର ସମସ୍ତଙ୍କୁ ଫୋନ କରିବେ କରିବେ। ଆଉ ଯଦି କାହାକୁ ନ କରିପାରିଲେ ପୁଣି ଦେଖିବା ଆଉ।
ଗ୍ରୁପରେ ବି କେହି କହୁନାହାନ୍ତି ପଇସା ଦେବେ ବୋଲି।
ହଁ ବା ଅଉ ସିଏ ତ କିଏ ଗୋଟେ ଆକ୍ଟିଭ ନୁହେଁ ଆକ୍ଟିଭ୍ ହେଲେ ସିନା ଗୋଟେ କଣ କରିବୁ।
ହଁ ପଇସା ଟା ସିନା ଦେଇଦେଲେ ହାତକୁ ଆସିଲେ ତମେ କଣ କରିବ।
ହଁ ପଇସା ଟାସ୍ନା ଆ ହାତକୁ ଆସିଲେ ଆମେ ଉମ ହଉଚି ଇଏ କରିବୁ କି ଏଁ ହଁ ହଁ ଏଟା କରିବା ସେଟା କରିବା କି ବଜେସ ବଜେଟ୍ ଅନୁସାରେ ଦେଖ ଖିକି ଯା କରିବୁ ଆଉ ପଇସା ନ ଆସିଲା ଆଳୁ
ସେଇଆ।
ଦେଖିବା ଆଜି କଲ୍ ଯାଉ
ହଁ ଆଜି ମିଟିଂ କର କଣ ହଉଚି
ହଁ ଦେ ମିଟିଂ କରେ ମୁଁ କଲେ ପୁଣି
କାଠ କଣ ଏଇ ସକାଳୁ ଆସିବ ଜ ଗଲେଣି ଗାଡି ପଠେଇଚ?
ହଁ କହୁଥିଲ ଏଇ ବା ଆସିଥିଲା ଏଇ ଯୋଉ ଝିଅ ଟା ହେପଟୁ ଘରୁ ଆସି ଥିଲା ଯେ ସିଏ କହୁଥିଲା କଇଲା ହଁ ଏ ସଖାଳୁ ହଁ ଯିବ କାଠଟା ଆଣିବ ଗଲାଣି କି ନାହିଁ ମୁ ଜାଣିନି କିନ୍ତୁ ଆଜି ଆସିକି ପଡିବ।
ହଁ ଆଉ କାହିଁକି ଟାଇମ ନହଲେ।
ଟାଇମ ନାହିଁ ଆରେ ଖାଲି ସେଦିନ ଠୁ
ପୁଣିଆ ମିସ୍ତ୍ରୀ ଆସିଲେ ତାର କାଠିକୁ ଟିକେ ସାଇଜ କଲାଟୁ ତାକୁ ବା ଚାରି ଦିନ ନାଗିବ।
ହଁ ବା ନା ସେ ସଏ ଆଣଣି କଠ ପେଇଦେଲା ବେ କାଲି ଆଡକୁ ତମ ମିସ୍ତ୍ରୀ କୁଡା ହବ କି କଣ ଆଉ।
କଣ କାଠ ନାଗିବ ସେ କହିଲା?
ହଁ କାଠ ତ ଉମ ମୋଟା ଗଣ୍ଡି ଗୋଟେ ଆଉ ଯୋଉ କଣ ବଲା ଭଳିଆ ଯଉରା ଲମ୍ବା ଲମ୍ବା ସବୁ ଯଉରା ସେଇରା ହଁ ସେଟା ସିଡି କରିବେ ତାପରେ ଏଇଟା ଗୋଟେ କଣ ହବୁ ଏମିତି କଣ ଚକିରିୀ ଭଳିଆ ଦୋଲଟା ହବ ଏମତି କନ ଆସିଲ ଦେଖି
ତାପରେ କାଠ ଆସିଲେ କାଠ ବି ଆଇିଲେ ସେ ଆଗ ଶୁଖିବ ଦି ଦିନ ବା
ହଁ ବା ସେ ଯାହାହେଲେ ଆସିକି ସେ ପକେଇବ ସେ ଆସିବା ପନ୍ଦର କୋଡିଏ ଟା କାଠ ନା କଣ?
ଓହୋ।
ସେ ଆସିବ ସିଏ ଗୋଟେ ଟ୍ରାକ୍ଟର ଟ୍ରାକ୍ଟର ହବ ତାପରେ ଆଉ ରୋଷେଇ ପାଇଁ ବି ଆସିବ ଏକାଥରେ ମିଶିକି କାଠ। ଯଉ ରୋଷେଇ ହବ ଆଉ କଣ ଏଇଟା କଣ ଅଳପ ହେଇଚି ସେ ଭୋଜି କରୁଚୁ ହଁ କୋଉଠୁ ମାଗି କି ନେ
ଜଉ ରେଟ କୋଉଠୁ ଗ୍ୟାସ୍ ଆଣିବୁ।
ନା ନା ଗ୍ୟାସ ଫ୍ୟାସ ହବନି ତାପରେ ସେଇଆକୁ ସେ ଏକାଥରେ ମିଶେଇକି କାଠ ନେଇ ଆସିବେ ଜାଳିବା ପାଇଁ। ଏକାଥରେ ସବୁଜାଙ୍କ ପଡିବ।
ଅଁ ହଁ। ଆଉ ତୋର ସବୁ କାମ ସଇଲାଣି?
ମୋ ନାଁ ସରିନି ସବୁ କାମ।
ଆଉ।
ନା ଆଉ ମୋ ଟୋଟାଲ ସରିନ ତ କହାକୁ ଗଲେ ଆଉ ଆଉ ଅଳ୍ପ ଏ ଉମମ୍ ଅଛି ଜଣକ ସହିତ ସର ଦେଲେ
ହୁଁ ସକାଳୁ ସିଲେଇ କରନୁ ବୋଧେ?
ସକାଳୁ ହଁ ହେଇପା ଜଣଙ୍କର କହୁଚି ଯୋଉ ଖୁଡିଙ୍କର ଥିଲା ଜଣେ ଦେଇଥିଲେ ତାଙ୍କ ଆନିଭର୍ସରୀ କାଲି ଯେ
ଅହୋ
ସେ ଦେଇଥିଲେ ମୋତେ ପହରଦିନ ଦେଇଥିଲେ ଯେ ମୁଁ କହିଲି ଆପୁଣି କାଲି ରାତି ଭିତରେ ସାରିଥିଲି ସଖଳୁ ହୁକଡ଼ା ଲଗେଇ କି ହଉଚି ସେ ତ ଏ ଆସିଥିଲା ସେଇ ଝଡା ନେଇକି ଗଲା ଆଉ। ଆହୁରି ଅଛି ଏଁ ଜଣେ ଦେଇଛନ୍ତି ତିନିଟା ଅଛି ତାଙ୍କର କାଟିଛି କରିବି। ଆଉ ପୁଣି ଆମ ଖୁଡିଙ୍କର ଏ ସେ ଅଛି ତାଙ୍କର ଗୋଟେ କରିବି ମୋ ମାଇଁ ଙ୍କର ପୁଣି ଅଛି ଚାରିଟା ଦେଇଛନ୍ତି ତାଙ୍କର କରିବି।
ହଁ ହଉ ହଉ ଦେଖିବା ଚାରିଟା ବେଳେ କଣ ମିଟିଂ ହେଲା ଫୋନ କର ବି।
ହଁ ହଁ ହଁ ହଉ ହଉ ତାହେଲେ ହଁ ହଁ।